ନମ ଶୁଭ ଅପରାହ୍ନ ନାଇଁ ଶୁଭୁ ସନ୍ଧ୍ୟା ସନ୍ଧ୍ୟା ହେଇନି କି ଆପଣଙ୍କ ଆଡେ? ଅ ଚା ସଠଟାିଁଇଛି ଆ ମତେ ଲାଗାଲା ଆ ପ ଆମରିକେ ପାଗ ଟିକେ ମାନେ ମେଘୁ କରିଛି ତୋତୋଗିଲାଳେ ଛଅଟା ହେଇଯିବ
ଆଜ୍ଞା ଆପଣ କେମିତି ଅଛନ୍ତି?
ମୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଆପଣ କଣ କରୁଛନ୍ତି?
ମୁଁ ଏବେ ଖେଳ ପଡିଆରେ ଅଛି ଟିକେ ଖେଳ ଦେଖୁଛି। ମୁଁ ଖେଳିଯିବି ଭାବୁଛି କିନ୍ତୁ ଏବେ ତ ଖେଳିବିନି ଆଉ କିଛି ସମୟ ପରେ ଖେଳିଯିବି।
ଆପଣଙ୍କ ଆ କଣ ବର୍ଷା ହଉନି?
ଆଜି ବର୍ଷା ହଉନି କାହିଁକି ନା ତିନି ଦିନ ହେଲା ବର୍ଷା ହଉଥିଲା। ଆଜି ଛାଡିଛି ମାନେ ଏବେ ଆଜି ଟିକେ ମାନେ ଅଧ ଦି ତିନି ଘଣ୍ଟା ହବ ଛାଡିଛି ବର୍ଷା ତ ଏବେ ପାଗ ଟା ଭଲ କରିଛି ମାନେ ଏମିତି ବୁଲାବୁଲି କୋଲା ଭଳିଆ ପାଗ କରିଛି ଆପଣଙ୍କ ଆଡେ?
ଆଜ୍ଞା?
ଆପଣଙ୍କ ଆଡେ ପାାଗ କେମିତି ଅଛି ଏବେ?
ଆ ଆମ ଆଡେ ତ ପୁରା ଚାରି ଦିନ ହେଲାଣି ଖୁବ ବର୍ଷା।
ହଁ ନାଇଁ ବର୍ଷା ତ ହଉଥିଲା ତିନି ଦିନ ହେଲାଣି ଆମର କିନ୍ତୁ ଆଜି ଟିକେ କମିଛି ଆଜି ମାନେ ଏବେ ମଧ୍ୟ ବର୍ଷା ହେଉଛି ଆପଣଙ୍କ ଅଞ୍ଚଳରେ?
ଆଜ୍ଞା ଏବେ ବି ବର୍ଷା ହଉଛି ଆପଣଙ୍କର ବର୍ଷା ଛାଡି ଯାଇଛି
ହଁ ଯଦି ମୁଁ କହିଲି ମୁଁ ଖେଳ ଖେଳିବା ପାଇଁ ଯିବି ତ ଛାଡିଜିବ ହିଁ ମାନେ ଛାଡି ସାରିଲାଣି ଆମର ହଁ ତ ଏ ବର୍ଷା ହବନି ପାଗ
କି ବେନି କି?
ଦେଖନ୍ତୁ ମତେ ତ ଲାଗିନି ବର୍ଷାରେ ଖେଳିଲା ଭଳିଆ ଦେହ ଖରାପ ହେଇଯିବ ତ ମୁଁ ଟିକେ ଖେଲେନି ବର୍ଷା ରେ ତ ଏବେ ପାଗ ବଢିଆ ହେଇଚି ନା ବହୁତ ପିଲାଟି ଖେଳୁଚନ୍ତି।
ଏବେ କୁହ।
ହଁ ଆଜି ଆଜି ପା ରବବାଟା ନା ଆଜି ଆଜି ରବବାର ଟା ନା ଆଜି ରବିବାରି ଟା ନା। ରବବାର ଟା ଆଜି ହଉଚି ରବିବାର। ତ ଆଜି ସମସ୍ତେ ଆସିଚନ୍ତି ଖେଳିଆ ପାଇଁ ପିଲାମାନେ ସମସ୍ତେ ପୁଣି ତିନି ଦିନ ହେଲା ଖେଳିପାରୁନଥିଲେ ତ ଆଜି ଟିକେ ଅଧିକ ପିଲା ଖେଳୁଛନ୍ତି ଆଉ ମୁଁ ଯେଉଁ ଖେଳପଡିଆ ରେ ଅଛି ଆଉ
ଆଚ୍ଛା ଆପଣ କଣ ଖେଳୁଛନ୍ତି ବୁଝିପାରିଲି।
ମୁଁ କ୍ରିକେଟ ଖେଳୁଚି।
ହୁଁ ଛାତ ଟା ପଢୁଚି।
ମୁଁ କ୍ରୀକ ହ୍ୟାଲୋ।
ହ୍ୟାଲୋ ହଁ।
ମୁଁ କହିଲି ମୁଁ କ୍ରିକେଟ ଖେଳୁଚି କ୍ରିକେଟ।
ଆଚ୍ଛା ଆପଣଙ୍କୁ କ୍ରିକେଟ୍ ଭଲ ଲାଗେ କି।
ମୋତେ ତ ଲାଗୁଛି ଓଡ଼ିଶା ରେ ସମସ୍ତଙ୍କୁ କି କ୍ରିକେଟ୍ ଭଲ ଲାଗେ ଯୋଉମାନେ ଅଛନ୍ତି ଓଡ଼ିଶାରେ କି ଭାରତରେ। ଆପଣଙ୍କୁ କଁ ଭଲ ଲାଗେ।
ମତେ ବି ଭଲ ଲାଗେ ଯେ ଏତେ ଭଲ ସେ ବୁଝା ପଡେନି। କ୍ରିକେଟ ଟା ହେଲେ କି ଜଣଙ୍କୁ ଜାଣିଚି ଆଉ ବିରାଟ କୋହଲି।
ଯା ହଉ ଧନ୍ୟବାଦ ଆପଣ ମୋର ସେମ ମାନେ ଚଏସ୍। ମୋର ବି ବିରାଟ କୋହଲି।
ଆଚ୍ଛା ଆପଣ ଆର ସି ବି।
ୟେସ ଆର ସି ବି ଆଇ ଆମ୍ ଆର ସି ବି ଫ୍ୟାନ।
ଆଚ୍ଛା ବହୁତ ଭଲ ହେଲା ବହୁ ଶୁଣିକି ବହୁତ ଖୁସି ଲାଗିଲା।
ସେଇଆ ସେଇଆ ସେୟା ତାହେଲେ ଆପଣ ବି ଆର ସି ବି ଫ୍ୟାନ୍ ବହୁତ କମ ଥାନ୍ତି ଝିଅ ମାନ ଆରସିବି ଫ୍ୟାନ୍ ଥାଆନ୍ତି। କିନ୍ତୁ ଆପଣ ବି ଅଛନ୍ତି ତ ଶୁଣିକି ମୋତେ ବହୁତ ଖୁସି ଲାଗିଲା। ମାନେ ଆପଣ ମ୍ୟାଚ ଦେଖନ୍ତି ନା ଖାଲି ସେମିତି ଫ୍ୟାନ୍ ହେଇଯାଇଛନ୍ତି ବିରାଟ କୋହଲିର।
ନା ନା ସେମିତି ନୁହେଁ ବେଳେ ମାନେ ଦେଖେ ଯେ ଏତେ ଠିକ ସେ କିନ୍ତୁ ଆସେନି।
ଆସେନି ମାନେ ଆପଣ ପିଲା ବେଳୁ ସେଇ ଜିନିଷ ଜାଣିନଥିବେ ନା ମାନେ। ସେଥିପାଇଁ ଆସେନି ଆଉ କିନ୍ତୁ ଶିଖିଗଲେ ଆସିବ ଆସ୍ତେ ଆସ୍ତେ ଆଉ। ଚେଷ୍ଟା କରନ୍ତୁ ଆସ୍ତେ ଆସ୍ତେ ସେ ସବୁ ଶିଖି ଯିବେ। ଭଲ ଭଲ ଦେଖିଆ ହିଁ ଭଲ। କାହିଁକି ନା ହେଇଟା ଗୋଟେ। ଆମର ଏଞ୍ଜୟ୍ ମେଣ୍ଟ ଭଲ ଲାଗେ ଦେଖିବା ପାଇଁ ସେ ଜିନିଷ ଟା ତ ଏବେ ଖେ ତାହେଲେ ଆପଣ ତା। ଘରେ ହିଁ ଅଛନ୍ତି ତାହେଲେ ନାଇଁ।
ଆଜ୍ଞା।
ଓ ତାହାଲେ କୁଆଡେ ଯାଇ ନାହାନ୍ତି ନା କୁଆଡେ ଯାଇ ପାରୁନାହାନ୍ତି।
ନା କୁଆଡେ ଯାଇ ହଉନି ଆକା ଯୋଉ ପ୍ରକାର ବର୍ଷା ପଡୁଚି।
ହଁ ହଁ। ସେୟା ଏବେ ଖରା ହେଉଥିଲା ନା ଚା ଚାରି ମାସ ହେଲା ଖରା ହେଉଥିଲା। ସେ ଚାରି ଦିନରେ ସେ କାଡି ଦେଲା ହିଁ।
ଆଛା ଆପଣ ଖୁବ ଭଲ କଥା କହିଛନ୍ତି।
ସେଇଆ ସେଇଆ ସେଇଆ ନା ଚାର ଚାରି ମାସ ହେଲା ବର୍ଷା ହଉଥିଲା ନା। ତ ଆମେ ଚାହୁଁଥିଲୁ ଟିକେ ଖରା ମାନେ ବର୍ ବର୍ଷା ହଉ ବର୍ଷା ହଉ ଚାହୁଁଥିଲୁ ଯୋଉ ପକାରେ ହେଲା ଆମେ ସମ୍ଭାଳି ପାରୁନୁ ଆମେ। ଚାହୁଁଛୁ ଛାଡି ଯାଉ ସେୟା ସେୟା ତ ଆପଣ ତାହେଲେ କୁଆଡ଼େ ଯିବା ପାଇଁ ଚାହିଁବେ ନା। ମାନେ ଚାହୁଁଛନ୍ତି ନା ଯାଇ ପାରୁନାହାନ୍ତି।
ଆଜ୍ଞା ଆପଣ ଏବେ ଆମର କଣ ଘର ପାଇଁ ପନିପରିବା ଟିକେ ଆଣିବାର ଅଛି ତ। ସେଇଟା ପାଇଁ ସକାଳୁ ଭାବିଥିଲୁ କି ଯେ ଆମେ ଆଣିବା ପାଇଁ ଯିବୁ ବୋଲି। ହେଲେ କଁ କରିବା ସକାଳୁ ତ ବର୍ଷା ଲାଗିଛି ଆଉ।
ଆଜି ରବିବାର ଟା ପନିପରିବା କଣ ଖାଇବେ ଟିକେ ଚିକେନ ଫିକେନ ଆଣି ଖାଆନ୍ତୁ।
ତାହା ପରା ରୁଚୁନି।
ଓ ଆପଣ ଖାଆନ୍ତି ନି କି ଚିକେନ୍?
ନା।
ଆପଣ୍ ଆପଣ ନିରାମିଷ?
ଆଜ୍ଞା।
ବହୁତ ବଢିଆ ବହୁତ ମାନେ ମୁଁ ଅଧିକାଂଶ ଝିଅ ସହିତ କଥା ହଉଛି ଅଧିକାଂଶ ଝିଅ ନିରାମିଷ ଆପଣ ଭି ପରିବର୍ତ୍ତନ ହେଲା ନିରାମିଷ ମାନେ ଜନ୍ମରୁ ନା ପରେ ପରେ।
ନା ନା ଜନ୍ମରୁ ନୁହେଁ ପରେ ପରେ।
ତ କୋଉଥିପାଇଁ ଆପଣଙ୍କ ଯୋଉ ପରିବର୍ତ୍ତନ ହେଲେ କୋଉଥିପାଇଁ ତାତ୍ପର୍ଯ୍ୟ ଟା କଣ ଆପଣଙ୍କର?
ଆକ୍ଚୁଆଲି କଥାଟା ହଉଛି କି ଯେ ମାନେ ଦେଖନ୍ତୁ ଆଗରୁ ତୁ ବହୁତ ଖାଉଥିଲି। ତା ପରେ ପରେ ଟିକେ ଏମିତି ଦେହ ଅସୁସ୍ଥ ଥିବାରୁ
ମାନେ ଯୋଉ ଯୋଉମାନେ ଛାଡିଛନ୍ତି ସେମାନେ ବହୁତ ଖାଉଥିଲେ ତାପରେ ଛାଡିଛନ୍ତି। ହଁ କୁହନ୍ତୁ ଆପଣ ଏବେ ହଁ। ନାଇଁ ମୁଁ ଯେତିକି ଜାଣିଛି ଯୋଉମାନୋନ ବହୁତ ଖାଆନ୍ତି ଝିଅମାନେ ସେମାନେ ଛାଡି ଦିଅନ୍ତି ଲାଷ୍ଟ ରେ ମାନେ ଖାଇ ଖାଇ ହାଲିଆ ହେଇଯିବେ ଆ ଛାଡ଼ି ଦେବେ ଆଉ ପରେ ସେମାନେ ବହୁତ କଥା କହିବେ। ତ ଆପଣ କୁହନ୍ତୁ କାହିଁକି ଛାଡିଲେ ଆପଣ ମାନେ କୋଉଥିପାଇଁ?
ସେମତି କିଛି ନାଇଁ ପରେ ପରେ ଆଉ ଭଲ ଲାଗିଲାନି ଆଉ ଏତେ ଖାଇଦେଲି।
ମାନେ ଆପଣ ଧର୍ମ ଆଡ଼େ ଗତି କଲେ ନା
କିଛି ନ ଥିଲା। ଆକ୍ଚୁଆଲି ସେମିତି କିଛି ନାହିଁ ଏମିତି ନୁହେଁ କି ମୁଁ ପୁରା ନିରାମିଷ ନୁହେଁ ମୁଁ ଅଣ୍ଡା ଖାଉଛି।
ଭେରି ଗୁଡ୍ ତ ଏ ଏଇଥିରୁ ଆମେ କଣ ଜାଣିବା ଆପଣ ଭେଜ୍ ନା ନନ୍ ଭେଜ?
ଆପଣ?
ତ ନା। ନା ଆପଣଙ୍କ ଅନୁସାରେ ଅଣ୍ଡା ଗୋଟେ ନିରାମିଷ ନା ଆପଣଙ୍କୁ କଣ ଲାଗେ?
ମୁଁ ସେଇଆ କହୁନି।
ଆଉ କଣ କହୁଛନ୍ତି ଆପଣ କୁହନ୍ତୁ ମାନେ ଆପଣ କୁକୁଡା ଖାଇବେନି କିନ୍ତୁ ତା ଛୁଆ କୁ ଖାଇବେ। ଓ ସେଇଟା କୁକୁଡା ଖାଇବେନି ତା ଛୁଆ ଖାଇବେ ସେଇଆ ଚାହୁଁଛନ୍ତି ନା ଆପଣ
ଆଉ ଆପଣଙ୍କ ଆଡେ ବର୍ଷା ଛାଡି ଦିଆଯାଇଛି ପୁରା?
ମୁଁ ଆମ ଆଡ଼େ ପୁରା ଛାଡି ଯାଇଛି। ତ ଏବେ ଆମେ ଭାବୁଥିଲୁ କୁଆଡ଼େ ବୁଲିଯିବୁ କିନ୍ତୁ ଏବେ ଟିକେ ଖେଳାଖେଳି କରିକି ଟିକେ ବୁଲିବୁ କାହିକି ନା ଚାରି ପାଞ୍ଚ ଦିନ ବୁଲି ପାରୁନଥିଲୁ ବୁଲି ପାରୁନୁ ଆମେ।
ଆଚ୍ଛା ଆଜି ପୁରା ମନ ଭରିକି ବୁଲିଦେବେ ଆଉ
ଆଜି ମନେ ଭରିକି ବୁଲା ହେବ ପୁରା ଆଉ କାରଣ କି ଜାଣିଛି କାଲି ଆଟୁ ବର୍ଷା ହେଇଯିବ କାହିଁକି ନା ଛ ସାତ ଦିନ ଦିନ ବର୍ଷା ଅଛି ନା ତ ଆପଣଙ୍କୁ ବି କହୁଛି ମୁଁ ଗୋଟେ ଆପଣଙ୍କୁ ବି କହୁଛି ମୁଁ ଯଦି ଛାଡ଼ି ପଳେଇଥାନ୍ତି ଟିକେ ବୁଲାବୁଲି କରିଦଉନୁ ଠିକ ଅଛି। ହ ଆପଣଙ୍କ ମନପସନ୍ଦ ଯେ ଆପଣଙ୍କ ମନ ପସନ୍ଦ ଆଣିକି ଖାଇବା ଆ ଟିକି ବନେଇ ଦିଅନ୍ତୁ ଖାଇଦିଅନ୍ତୁ।
ଆଜ୍ଞା ଆପଣଙ୍କୁ କଣ ଖାଇବାକୁ ବହୁତ ଭଲ ଲାଗେ?
ଦେଖନ୍ତୁ ମୁଁ ତ କହିଲେ ଆପଣ ଖରାପ ଭାବିବେ କାହିଁକି ନା ଆପଣ ନିରାମିଷ ଲୋକ।
ନା ନା ସେମିତି ଖରା ଭାବିବାରେ କଣ ଅଛି ଯାହାକୁ ଯୋଉଟା ପସନ୍ଦ ନା ଥୋଡି ନା ମ ପସନ୍ଦ ମାନେ
ହଁ ସେଇଆା ତ ନା ନା ଫେର ନା ଅଛନ୍ତି ନା ଯୋଉମାନେ ନିରାମିଷ ଖାଆନ୍ତିନି ମୋର ସାଙ୍ଗଟେ ଅଛି। ବହୁତ ଭଲ ସାଙ୍ଗଟେ ସିଏ ସମସ୍ତଙ୍କୁ ଗାଳି କରେ କୁହେ ଛି ଛି ଛି ମଣିଷ ମାନେ କେମିତି ତମେ ଗଲ କେମିତି ତମେ
ନା।
ଶୁଭାହଉଛି ମୋ କଥା ଆପଣଙ୍କୁ ହଁ ମୋର ସାଙ୍ଗଟେ ଅଛି। ସିଏ ବି ସେମିତି ପ୍ରବଳ ଖାଉଥିଲା ଆମିଷ କିନ୍ତୁ ଗୋଟେ ମୁଁ ଛାଡ଼ିଦଲା ଆମକୁ ବହୁତ କଥା କହୁଛି ସିଏ କହୁଛି। ଛି ତମେ କେମିତି ପଶୁ କୁ ମାରିକି ଖାଉଛ ତାଙ୍କର ଜୀବନ ଅଛି ବହୁତ କଥା କହେ ମୋତେ। ତ ମତ ଦେଖିଲେ ରାଗ ଲାଗେ ପିଟିବାକୁ ଇଚ୍ଛା ଲାଗେ ପିଟି ଦେଲି।
ଆଜ୍ଞା।
ହଁ ସେଇ ଜିନିଷ ତ ତା ତାଙ୍କେ ସେମିତି ମତେ କୁହନ୍ତି। ତ ଆପଣ ଏମିତି ଭାବୁ ନାହାନ୍ତି ତ? ସୁୁବାଯିବ ତ ଆପଣଙ୍କୁ? ହାଲୋ ହାଲୋ ବନ୍ଧୁ। ବନ୍ଧୁ ଭଲା ହାଲୋ ହାଲୋ ହାଲୋ। ହାଲୋ। ହେଲୋ ହେଲୋ ଫେଲୋ ଫେଲୋ ହେଲୋ ଫେଲୋ ଫେଲୋ। ପରୀକ ହାଲୋ ହେଲୋ ହେଲୋ ହେଲୋ ହେଲୋ ହେଲୋ ହେଲୋ।